ହ ଗୁଡ଼ ଇଭିନିଂ।
ଗୁଡ଼ ଇଭନିଂ କଣକରୁଛନ୍ତି।
ଏଇ ଟିକେ ଅଫିସ୍ କାମ ଥିଲା ତ ସାରିକି ତାପରେ ସାର ଜଣେ କଲ୍ କରିଥିଲେ। ତାଙ୍କୁ ଅପଡେଟ ଦେଇକି ଏଠୁ ଆପଣ କଲ୍ କଲି ଆଉ।
ଓ ହୋ।
କଣ।
ଆଛା ଆଉ କଣ ଖାଇଛନ୍ତି।
ଖାଇନି କିଛି ପ୍ରଜେ ବର୍ଷା ଟା ହଉଥିଲା ଖିଆ ପିଆ କିଛି ହେଇନି ଯାହା ରାତିରେ ହବ ଆଉ।
ଅ ହଁ।
ହୁଁ ହୁଁ। ଆପଣ।
ମୁଁ ଏଇନା ବିସ୍କୁଟ ଖାଉଥିଲି।
ମ୍ୟାରି ଗୋଲଡ଼।
ନା ପଟାଟୋ।
ଆଛା ଆଛା ଆଉ ସେପଟେ ବର୍ଷା।
ନାଇଁ ବିଶେଷ ହେଇନି ଝିପ୍ ଝିପ୍ ପକୋଉଥିଲା।
ଅ ହଁ। ସେ ସେପଟ ରେଗୁଲାର ହଉନି ତାଲେ ନାଇଁ କି।
କାଲି ହେଇଥିଲା ବର୍ଷା ରାତିରେ ହେଇଥିଲା ଆଉ ଦିନ ବେଳେ ସେମତି ଖାଲି ବସ ଝିପ ଝିପ ପକୋଉ ଥିଲା।
ଗୋଟେ କଣ୍ଟିନ୍ୟୁ ଚାଲିଚି ଚାଲୁଛି ନହେଲେ ନାହିଁ ବନ୍ଦ ହଉଛି ଟୋଟାଲ ଖରା ଆଉ।
ହୁଁ ଆ ଆପଣଙ୍କ ଦେହ ଭଲ ଅଛି।
ହଁ ଭଲ ଅଛି ତମର କଣ ସବୁ ଖବର କୁହ।
ହୁଁ ସବୁ ଭଲ ଆପଣ କୁହନ୍ତୁ ଆପଣଙ୍କ ଖବର ସବୁ।
ମୋର ତ ସବୁବେଳେ ବଢିଆ ଖାଇ ପିଇକି ବିନ୍ଦାସ ରେ ରହିବା କଥା ଆଉ।
ଓହୋ ଆପଣଙ୍କୁ ରୋଷେଇ ଆସେ ନା କିଛି ରୋଷେଇ ଆସେନି।
ଉଁ ଖାଲି ଚିକେନ ଆସିଛି।
ହଁ ସେଇଟା ବିସେସ ସବୁ ପୁଅ ମାନଙ୍କୁ ଜଣା ଥାଏ ଭୋଜି ଭାତରେ କରିବା ପାଇଁ।
ହଁ। ଅଲଗା ଗୁଡା କିଛି ଶିଖିନି କି ଆସିବି କହିବାକୁ ଗଲେ ଆଉ।
ତମୁକୁ।
ହଁ ମତେ ଆସିଚି ସବୁ ମତେ ମୁଁ ସବୁ କରିଦେବି। କିନ୍ତୁ ବାକି ମୋ ପାଖରେ ଜଣେ ଠିଆ ହେଲେ।
ମାନେ ପଚାରି ପଚାରି କରିବେ।
ହଁ।
ଭଲ ସବୁଠୁ କୋଉଟା କରନ୍ତି।
ଭଲ ସବୁଠୁ ଅ ସେମିତି କିଛି ନହିଁ ବାକି ମୁଁ ସବୁ। ସବୁ କିଛି ଭଲ କରେ।
ନ ନା ମାନେ କଣ କହିଲ ଯୋଉ ଗୋଟେ କହିଥିବେ ମୋ ଏଇଟ ଯଦି ଖାଇବେ ପୁରା ମାନେ ପାଟିରେ ଲାଖିଯିବ ଆଉ ଜମାରୁ ଭୁଲିବେନି ଏମିତି ତ ଗୋଟେ ଆଇଟମ ଥିବ। କଣ ନା।
ଆ ତ ମୁଁ ଜାଣିଛି କଦଳୀ ତଡକା। କଦଳୀ
କଦଳୀ ତଡକା।
ହଁ ଏଇଟା ରାଜସ୍ଥାନୀ ଖାଇବା। ହୁଁ
ଅହଁ ଆଗରୁ କଣ ରା ରାଜସ୍ଥାନରେ ଥିଲେ କି?
ବାସ ଏମତି ହଁ। ମୋତେ ଖାଇବାକୁ ବହୁତ୍ ଭଲ ଲାଗେ ଆଉ ତ ସେଥିପାଇଁକା ମୁଁ ଫୋନରେ ସେ ମୋ ଫିଡ ରେ ଖାଲି ଖାଇବା ଜିନିଷ ଆସୁଥିବ।
ମାନେ ଅଲଗା ଅଲଗା ଇଏର ଭଲ ଭଲ ଡିସ୍ ଗୁରା ଆଉ। ଓହୋ କଣ କେମିତି ସେଇଟା ହୁଏ?
କଉରା ଡାଲ ପରଠା ନା କଦଳୀ ତଡକା?
କଦଳୀ ତଡକା।
ତ ସେମିତି ନର୍ମାଲି ତମେ ଅ ଯଦି ଜଣେ ଯଦି ଖାଇବ ତମେ ଦିଟା କଞ୍ଚା କଦଳୀ ନବ। ଆଉ ଗୋଟେ ଆଳୁ ନବ ତାକୁ ସିଝେଇଦବ। ସିଝି ସାରିଲା ପରେ ତାକୁ ବାହାର କରିଦବ ତାକୁ ଟେ ଥଣ୍ଡା ହେବା ପାଇଁ ରଖିଦବ ତା ପରେ ଯେମିତି ତରକାର ଯେମିତି କରନ୍ତି ମୁଁ ମୋ ୱେ ରେ କହୁଛି। ଦ- କ ଟମାଟୋ କାଟିଦେବେ ଯଦି ତମକୁ ରସୁଣ ଭଲ ଲାଗେ ରସୁଣ ବି ନେଇ ପାରିବ। ମତେ ରସୁଣ ଭଲ ଲାଗେ ତ ରସୁଣ ପିଆଜ ଏସବୁ ଟିକେ ଫ୍ରାଏ କରଦବ। ଟିକେ ଫ୍ରାଏ କରିସିଲ ପରେ ତାପରେ ତମେ ପଛରେ ଅଦା ଟାକୁ କାଟିକି ପକେଇବ। ଗ୍ରାଇଣ୍ଡିଙ୍ଗ କଲାବେଳେ ଅଦା ହଁ, ହଁ, ଆଉ ମେନ୍ ପାର୍ଟଟା ହଉଛି, ଆମ ଲଙ୍କା କଞ୍ଚା ଲଙ୍କା ତାକୁ ବି ଫ୍ରାଏ କରିଦେଇଥିବ। ହଁ। ତ ତାପରେ ତାକୁ ଗ୍ରାଇଣ୍ଡିଙ୍ଗ କରିଦବ। ଯୋଉଟା ସବୁ ଫ୍ରାଇ ହେଇଥିବ ତାକୁ ଗ୍ରାଇଣ୍ଡିଙ୍ଗ କରିଦବ। ଗ୍ରାଇଣ୍ଡିଙ୍ଗ କରିସାରିଲା ପରେ, ଏ ତାୱା ଏ ସରି ତାୱା କହୁଚି। କ କରେଣ୍ଟ ଆସିଲା ପରେ ସେଥିରେ ତେଲ ପକେଇବ ତମକୁ ଯାହା ଯଦି ଗୋଟା ମସଲା ଲାଗିଛି ଆ କରାରିବା ଥିବା ଆର କରିବା। ବଟ ତା ପୂର୍ବରୁ ତମେ ମୋତ ମନେ ପଡିଲ ନା, କାଜୁ ତାକୁ ଟିକେ ଫ୍ରାଏ କରିଦେଇଥିବ ତାକୁ ଗ୍ରାଇଣ୍ଡି କରିଦେଇଥିବ। ଟେଷ୍ଟ ପାଇଁକା। କି କି ନହେଲେ କଲର ପାଇଁକା। ତମକୁ କାଜୁ ଭଲ ଲାଗେ ତମେ ନବ ନହେଲେ ନାଇଁ। ତ ଏସବୁ ହେଇ ସାରିଲା ପରେ ଯେମତି ମୁଁ କହିଲି ଗୋଟା ମସଲା ନବ ସେମିତି ଗୋଟା ମ ମସଲା ନବ ଯଦି ତମକୁ ଭଲ ଲାଗେ ନବ ଗୋଟା ମସଲା ନେଇ ହେଲା ପରେ ଯାହା ତମେ ଯୋଉ ପିଉରିଟା ଯାହା‌ ଯଉଟା ଗାଇନିଙ୍ଗ କରିକି ରଖିଥିବ।
ହୁଁ, ହୁଁ।
କ ନବ ତାକୁ ଟିକେ ଯେମିତି ମସଲା ଯେମିତି କସନ୍ତି, ଯେମତି ଚିକେନ କଷିଲା ବେଳେ ସେମିତି ତାକୁ କଷିବ ତାପରେ ସେଥିରେ ତମର ଯାହା ସବୁ ଗୁଣ୍ଡ ମସ ଥିବ ଗୋଟେ ଜାଗାରେ ତାକୁ ସବୁ ଆ କରିକି ତାକୁ ଗ୍ରାଇଣ୍ଡିଙ୍ଗ କରିବା ପାଇଁ କରୁଛି। ତାକୁ ପାଣିରେ ଗୋଳେଇ ଦବ, ନେଇକି ସେଥିରେ ଢାଡିଦବ। ଉଁ, ତ ସେଇଟା ହେମତି ଫୁଟୁଥିବ ତାପରେ। ତାପରେ ତମେ ଏଥିରେ ଯୋଉ କଦଳୀକୁ ଆଳୁ ସିଝେଇକି ରଖିଥିଲ, ଅ ତମେ ତାକୁ ଆଣିବ ତାକୁ ଭଲସେ ଛଡେଇ ଦବ। ଛରି ସାରିଲା ପରେ ତମେ ଦେଖିବ ତାଟିଥିବ ତ ତାକୁ ଟିକେ ଥଣ୍ଡା କରିବ ତାପରେ ଏତ ଲୁଣ ଆଡ କରିବ। ତେ ଚାଟ ମସଲା ଥିବା, ଚାଟ ମସଲା ବି ଆଡ କରିପାରିବ। ତାପରେ ତମେ ତାକୁ ଯେମିତି ଅଟା ଗୋଲ ସେମତି କରନ୍ତି ସେପ ଛୋଟ ଛୋଟ। ସେମିତିକା ଛୋଟ, ଛୋଟ ସେଭ କରି ସାରିଲା ପରେ ଆ ତାକୁ ସେମତି ଯେମିତି ନର୍ମାଲ ତରକାରୀ କରନ୍ତି ସେମତି ତାକୁ ଯୋଉ ସେଫ ସେଫ କରିଥିବ ତାକୁ ଟିକେ ତେଲରେ ଛାଣି ପାରିବ, ନହେଲେ ତମେ ଭାଜି ବି ପାରିବ ଆଉ ହଁ, ସେଥିରେ ଟିକେ ଅ ଯୋଉ ଚାଉଳ ଗୁଣ୍ଡ ଆଡ କରିପାରିବ ନହେଲେ ଟିକେ ବେସନ।
ଆଚ୍ଛା।
ତାକୁ ସେମତି ଟିକେ ଛାଣିଦବ ନହେଲେ ଫ୍ରାଏ କରିବ ଦେନ ତାକୁ କୁ ସେଇ ଫ୍ରାଏ କରସାରିଲା ପରେ ତମେ ତାକୁ ସେଇ ଯଉଟା ତମେ କଷିକି ରଖିଥିବ ଯ ତାକୁ
ମୋବାଇଲ୍ ଦେବିନି
ବସାରିଲା ପରେ ଯେମିତି କରନ୍ତି ସେମିତି କରିବ। ତାପରେ ବାଦ କରିକି କରାଇରୁ ହୁଁ ଗିନାରେ ଖାଇବ ଆଉ।
ପୁରା ଟେଷ୍ଟ ହେଇଛି ଆଉ।
ହଁ।
ହଉ କୋଉଦିନ କରିକି କୁହନ୍ତୁ, ଯାଇକି ଖାଇକି ଆସିବା ଆଉ।
ଆଜ୍ଞା।
କହିଲି କୋଉ ଦିନ କରିକି କୁହନ୍ତୁ ନହେଲେ ପଠେଇ ଆନ୍ତୁ ପୋଷ୍ଟାଲ ରେ।
ଅଧି କଉଚୁ
ହ୍ୱଟସଆପ ରେ, ହଉ ପଠେଇ ଦିଅନ୍ତୁ ଆମେ ପ୍ରିଣ୍ଟ ବାହାର କରି ଖାଇଦେବା ଆଉ।
ହଁ, ହଁ ଯଦି ଖାଇପାରିବ ତ ମୁଁ ପଠେଇଦେବି ହେ।
ହଁ ଆମେ ଆଡଜଷ୍ଟ କରି ଖାଇଦବୁ, ଆପଣ ଏତେ କଷ୍ଟରେ ଯେହେତୁ ତିଆରି କରୁଛନ୍ତି। ପାଞ୍ଚ ମିନିଟ ଭିତରେମୋର ଖାଇବାକୁ ତ ଯହାହେଲେ ପଡିବ।
ହ
ଆଉ ମୁଁ ଯଦି ମ୍ୟାଗି କରିବି ଆପଣଙ୍କୁ ପୁରା ଟେଷ୍ଟ କରିବାକୁ ପଡିବ ଆଉ ନାଇ ମୁଁ ସେଇଟା ଭଲରେ କରେ ହଷ୍ଟେଲ ରେ ରହି ରହି ସେଇଟା ଭଲରେ ଶିଖ
ହଁ ଯୋଉ ପୁଅ ମାନଙ୍କୁ ବେଶୀ ସେ ଯୋଉ ଯୋଉ ଜିନିଷ ଜାଗାରେ ଦେହ ବେଶୀ ଖରାପ ହୁଏ।
ହଁ ଅ ଏତେ ବି ନୁହଁ ଯେ ଟିକେ ଟି କେତେବେ ଖରାପ ହେଇଯା ଆଉ ହୁ ହୁ ଆପଣ ତାହେଲେ ଭେଜିଟେରିଆନ ପୁରା ନାଇ କି ନା ତ ସେଇଟା ଏଗୁଡ଼ା କଣ ଖରା ମୁଁ କହିଲି ଆପଣ ଭେଜିଟେରିଆନ୍ ପୁରା ଏଇ ରୋଷେଇଏରୁ କହିଲେ
ଓ ନାଇଁ ପୁରା ଭେଜିଟେରିଆନ ନୁହେ ଅ ତ ମୁଁ ଆଇସ ଖାଏ। ମତେ ଆଇଁଷ ବହୁତ ଭଲ ଲାଗେ ମୋ ମଝିରେ ଆଇଁଷ ନହେଲେ ମୁଁ ଭାତ ଖାଉ ନଥିଲି ବାକି ଏଇ ଦୀକ୍ଷା ନେଇ ସାରିବା ପରେ ମୁଁ ଆଈଁ ସି ଖାଉନି ଖାଉନି
ହୁ
ନଳ ବସ ଇ ଅଛି ତ
କୋଉଥିରେ ଦେଖିବା ଯାଇଛନ୍ତି କି
ଆଜ୍ଞା ଉ ଜୟ ଗୁରୁ
ଅନୁଗୁଳ ଚନ୍ଦ୍ର
ହଁ କେମିତି ଜାଣିଲେ
ଶୁଣିଛି ମାନେ ଦୀକ୍ଷାତ ଆଙ୍କରି ହିଁ ନିଅନ୍ତି ବୋଲି ଶୁଣିଛି ଏପଟେ ଆମ ସାଇଡ ରେ ବି ସେଇଥି ପାଇ ଲିଙ୍କ ରେ ଅଛନ୍ତି ଯୋଉମାନେ ଦେ ଦୀକ୍ଷା ନେଇଛନ୍ତି। ଏଇ ମିଟିଂ ଫିଟି ଟାଇମ ରେ ସେମାନେ ଏମିତିଇ କୁହନ୍ତି ତ
ହ
ହଁ
ଆଚଛା ଆଉ
ହଁ ଯାଇଥିଲି ବାକି ଆଜି ବହୁତ ମାନ୍ଦା ମାନ୍ଦା ଲାଗୁଛି ତମେ କେଣେ ଯିବା ତ ବିଲକୁଲ ଇଚ୍ଛା ନଥିଲା
ବୋରିଂ ଲେକ୍ଚର ନି କି ନା କଣ
ସକାଳୁ ଉଧିକି ଆମେ କଣ ସେ ବହୁତ ମାନ୍ଦା ମାନ୍ଦା ଲାଗୁଥିଲା।
ପାଗ ଟା ହିଁ ସେଇ ଭଳିଆ।
ହୁଁ ହୁଁ।
ଖାଇଦେଇକି ଗରମ ମସଲା ପୁରା ଚିକେନ ପକୋଡା କଷା ହେଇଥିବ ଖାଇବ ଶୋଇବ, ଆଉ
କ କୁହନ୍ତୁନି ଆଜି ମଙ୍ଗଳବାରେ।
ନାଇ ମୋର କେବଳ ଗୁରୁବାରକୁ ଛାଡିଦେଲେ ଆଉ ଛଅ ଦିନ ଯାକ।
ହଁ ମଙ୍ଗଳବାରରେ ଆମର ପିଆଜ ରସୁଣ ହୁଏନି ତ ଆପଣ ଆଉ କୁହନ୍ତୁନି।
ହା ହା। ଆଛା ଆଛା ହଁ ପୁରା ପିଓର ଭେଜ ଆଉ।
ମୁଁ ମୋର ସେମିତି କିଛି ନଥିଲା। ମୋର ଯୋଉ ଦିନ ଦଉନ ଆଇଁଷ ମୁଁ ସେଇଦିନ ଖାଇବି। ବାକି ମମି ପାଇଁ,
ସେଇ ତ ଘରେ ଘରେ କରିବେ ମାନେ ତ ବୟସ ବି ମାନିବାକୁ ପଡିବ ଆଉ।
ଆଉ କଣ କରିବା କହୁନାହାନ୍ତି?
ଆମର ବି ସେଇ ଗୁରୁବାରେ ସାଇବାବାଙ୍କ ଇଏ ଯୋଉ ଘରେ ତ ଆଇଁଷ ପୁରେଇବେନି ତେଣୁ କରି ବାଧ୍ୟ ହେଇକି ଇଚ୍ଛା ଥିଲେ ବି ସାଇଡ ହେଇକି ରହିବା ପଡୁଛି ଆଉ।
ହୁ ହୁଁ ହୁଁ ହୁଁ।
ନାଇ ମୋର ସେମିତି କିଛି ନାହିଁ ବାହାରେ ଯେତେବେଳେ ରହୁଛି ଯଦି କୋଉଠି ସାଙ୍ଗ ଫାଙ୍ଗ ଇଏ କହିଲେ ମୁଁ ଖାଇଦେଇକି ଚୁ ମୁଁ ପଳେଇ ଆସେ ଘରକୁ କେହି ଯାଣ ଘରେ ପଚାରିଲେ ସାଧା ଖାଇକି ଆଇଚି ଆଉ। ଏବେ ବ୍ୟାଚଲର ଲାଇଫ୍। ଏଥିରେ ଏଗୁଡା କଣ ମାନିବ ମ୍ୟାରେଜ ପରେ ଯାହା କହିବେ ସେଗୁଡା
ମୁଁ ଆପଣଙ୍କ ବୋଉଙ୍କୁ ଫୋନ କରିିକି କହି ଆପଣ ଆଇ ବାହାରେ,
କହିବେ କେମିତି?
କହିବି ଆଉ।
ଉ ମୁଁ ନମ୍ବର ତ ଦେବିନି କହିବି କେମତି?
ଫୋନ କରିବି ଯଦି ବାଇ ଏନି ଚାନ୍ସ ରେ ରିସିଭ କରିଦେବେ। ଆଚ୍ଛା ହଉ ଆପଣ ରଖନ୍ତୁ।
ହ ଠିକ